ହାଲୋ।
ହଁ ହାଲୋ।
ହାଲୋ। ହଁ ହାଲୋ ମ୍ୟାଡମ୍ ନମସ୍କାର।
ଆଜ୍ଞା ଆଜ୍ଞା।
ହେଲି କୋଉ କ, କଣ କରୁଚନ୍ତି?
ନାଇଁ ଏଠି ରୋଷେଇ କରୁଥିଲି ଆଉ।
ଖାଇଛନ୍ତି?
ଆଜ୍ଞା ଆଜ୍ଞା। ଆପଣ କଣ କରୁଥିଲେ?
ମୁଁ ଏଇଠି ବସ୍ ଚି ଆଉ, ମେହେନ୍ଦୀ କରୁଛି ଟିକେ ବସିକି।
ଆଜ୍ଞା ଆଜ୍ଞା। ଆପଣଙ୍କୁ ଆସିଛି ମେହେନ୍ଦୀ? ମୁଁ କହିଲି ଆପଣଙ୍କୁ ମେହେନ୍ଦୀ କରି ଆସିଛି?
ମେହେନ୍ଦୀ ହଁ, ହମେହେନ୍ଦୀ କରିଆସେ।
କିନ୍ତୁ ଆପଣ ମ୍ୟାଡମ୍ ଜାଣିଛନ୍ତି, ସେତେବେଳେ ଆମ ଜେଜେମାହାଙ୍କା କେମିତି ମାନେ ହାତରେ ଲଗଉଥିଲେ?
କେମିତି ଆପଣ ମେହେନ୍ଦୀ କରୁଥିଲେ ସେତେବେଳେ?
ସେତେବେଳେ ମଞ୍ଜୁଆତି ଗୋଟେ ମାନେ ପତ୍ର ଶୁଣିଥିବେ?
ମେଞ୍ଜି ୟାତି ପତ୍ର? ହଁ ଜାଣିଛି।
ମଞ୍ଜି ଆତି, ହର ଗଉରା, ସେଇଗୁରା ମାନେ
ନାଇଁ ହର ଗଉରା ଜାଣିନି, କିନ୍ତୁ ମେଞ୍ଜୁ ୟାତି ପ୍ର ତ୍ର, କଥା ଜାଣିଛି। ତାକୁ ଯୋଉ ବାଟିକି ବା ଲଗାନ୍ତି? ସେ ହେରା କ ଖାଲି ବାଟିକି ଲଗାନ୍ତି ନା କେମିତି କଣ ଲଗାନ୍ତି ବା ମାନେ କେମିତି କଣ ସେଇଟା କରିକି ଲଗାନ୍ତି ଆଗରୁ?
କଲର ଆସିବା ପାଇଁ ତ ସେମାନେ ଖଇରକୁ ମାନେ ମିଶାନ୍ତି ପ୍ରାୟତଃ ସେମିତି ବାଟିକି କରନ୍ତି। କିନ୍ତୁ ଖଇର ମିଶେଇଲେ ଯୋଉ ପାନ ପାନ ସାଙ୍ଗରେ ଯୋଉ ଖଇର ଖାଆନ୍ତି ସେଇଗୁଡା ମିଶେଇ ଟିକେ କଲର ଭଲ ଆସେ ନହେଲେ ମଞଜୁଆତି ବା ଟିକି ସେତେବେଳେ ଆମ ଜେଜେମାଙ୍କ ହାତରେ ଲଗାନ୍ତି। ଏବେ ତ ମାନେ ସହରାଞ୍ଚଳ ଗ୍ରାମାଞ୍ଚଳ କଣ ମେହେନ୍ଦୀ ସେଇଟା
ଆପଣ ଲଗେଇଛନ୍ତି ଗୋଟେ ଇଏ ମାନେ ଆଗରୁ ଲଗାନ୍ତିଁ। ତ
ଆଜ୍ଞା।
ଲଗେଇନି କି ମୁୁ ଜାଣିଛି କଣ କହିଲେ ଚାହା ଚିନି।
ଆଜ୍ଞା ଆଜ୍ଞା, ଜାଣିଛି ଲଗେଇଛି ବି ଜିନିଟା
ହଁ, କେମିତି କଣ କରନ୍ତି ଆପଣ?
ମଡାମ ସେଇଟା ସଢେଇ ପୋଡିକି ବି ହେଇଯିବ, କେମିତି ନା ସଢେଇଟା ପୋଡିଦବ। ଗୋଟେ ଥାଳି ଟା, ମାନେ ଚାହା ଚିନି ରେ ବି ହେଇପାରେ। ଚାଚିନି କିନ୍ତୁ ସଢେଇ ପୋଡିକି ବି ଆମେ ଛୋଟ ବେଳେ କରିପାରିଛୁ ସଢେଇ ଟାକୁ ପୋଡିଦବୁ। ସଢେଇଟା ପୋଡି ଦେଇକି, ତାକୁ ଗୋଟେ ଥାଳି ମାନେ ରଖି ଦେଇକି, ତା ଉପରେ ବେଲା କିମ୍ବା ଆଉ ଗୋଟେ ଥାଳିଆ ଯଦି ମାନେ ଛୋଟ ଥିବ, ତାପରେ ଘୋଡେଇ ଦେଲେ, ସେ ଝାଳେଇ ଝାଳେଇ ଝାଳେଇ ଯେଉଁ ଜିନସ ଯେଉଟା ନିଗିଡେ ସେଇ ଗୋଟେ ଚାହା ଚନି ଟାଇପର ହେଇଥାଏ। କିନ୍ତୁ ଚାହା ଚିନି କି ବି ମାନେ ସେମିତି କରିଦେଲେ ଚା ଚିନି ଟ କମ ଜାଳ ଦେଇକି ତାକୁ କଲେ, ସିଏ ଚାହା ଚିନି ବି ଝାଳେଇ ଝାଳେଇ ଝାଳେଇ ଝାଳେଇ ଯୋଉ ଜିନିଷ ଟା ବାହାରେ ଏଇ କେମିତି ମାନେ?
ମାନେ କେମିତି କ ମାନେ ମୁଁ ମାନେ ସେ ଯୋଉ ଚାହା ଚିନି ଟା, କେମିତି କଣ କରନ୍ତି? ମାନେ କୋଉଥିରେ କଣ କରନ୍ତି କଣ ନାହିଁ ସେଇଟା ଟିକେ କହିପାରିବେ?
ଓ ସେତେବେଳେ ତ ଯୋଉ ଚାହା କରାରେ ସେତେ ଆମେ କରୁ। ତୁ ମୁଁ ଯେତିକି କରିଛି ତ ଚାହା କରାରେ ସେଗୁଟାକୁ ଚାହା ଚିନି ପକେଇଦେବେ ତ, ଜାଳ ଅଧିକ ଯିବନି କମ ଜାଳ ଥିବ। ବସେଇଦେବେ, ମାନେ ରୋଷେଇ ସାରିଲା ପରେ ବି ବସେଇଦବେ ତ ସେ ନିଆଁରେ ବସିଲେ, ଚାହା ଚିନି ମାନେ ଚିନି ଟା ତ ଜାଣିଥିବେ କଲର ଆସିବ, ଯେ କୌଣସି ତରକାର ରାନ୍ଧନ୍ତୁ କଲର ଆସିଯିବ।
ହୁଁ ଉଁ
ସେଇଦି ତାର ଝାଳ ଅଂଶ ଟା ବାହାରିଯାଏ, ତ ସେଇଗୁଟାକୁ ଚାହାଚିନି। କରିକି ହାତରେ ସେଇଠୁ ଫୁଲ କରି ପ୍ରାୟତଃ ମଞ୍ଜୁଆତି ବାଟିକି ସେତେବେଳେ ଲଗାନ୍ତି। ମାନେ ପୂର୍ବ ପିଢି ଲୋକମାନୋନେ ଯହା ଚିହି ବି ସେତେବେଳେ ବାହାନ ହେଲା କିୁ ମଞ୍ଜୁଆତି ଘରଗୁରା ମଞଜୁଆତି ଏଗୁଡା ସବୁଟିକି ସେମାନେ ଲଗାଦ
ହ ହଁ ହ ଆ ନା ମୁଁ ମଞ୍ଜୁଆତି ଲଗେଇଛି, ଚାହା ଚିନି କେବେ ଲଗେଇନି। କିନ୍ତୁ ମନେ ପଡୁଛି ଯାହା ଟିକେ ଟିକେ, ମାନେ ଆମ ଅଜାହାର ଗାଁ ରେ ମାଉସୀ ମାନେ ହେବେ ସେମାନେ କରନ୍ତି ମୁଁ ଦେଖିଛି କିନ୍ତୁ ଲଗେଇନି କେବେ।
ମତେ ତାତିଯିବ ବୋଲି, ମାନେ ଗରମ ଥିବ ନା, କାଳେ ତାତିଯିବ ବୋଲି ମୁଁ ସେଇଟାକୁ ଲଗାଏନି। ତ ଛଣ୍ଡା ହେଇଛି।
ଆଜ୍ଞା ଆଜ୍ଞା।
ହଁଉ ତ ମୁଁ ସେଥିପାଇଁ ଲଗାଏନି, ଆଉ ନହଲେ ମୁଁ ଦେଖ କିଛି ଗୋଟେ ମାନ ହଣ କହିଲେ ଯୋଉ ଆସେନି। କଣ କହିଲ ଗୁଣ୍ଡି, ଗୁଣ୍ଡି ଡବା, ସେଇ ଡବା ଚାହା ଚିନି ରଖିବେ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଚାହା ଚିନି ରଖିକି ତାକୁ ଡାଇରେକ୍ଟ ନିଆଁ ଭିତରେ ଥୋଇଦେବେ। ଥୋଇ ଦେଇକି, ସେଇଟାରେ କଣ? ଆଉ କଣ ହୁଏ ମୁଁ ଜାଣିପାରୁ ମନ ପଡୁନି ଠିକ ସେ, ସେ ତାପରେ କେମିତି କ କହିହେଇକି ଗୋଟେ ନାଲି ନାଲି ବାହାର ତା ଭିତରୁ, ତାପରେ ସେଇଟା ପାଠିରେ ଲଗେଇବେ।
ଆଜ୍ଞା ଆଜ୍ଞା, ଆପଣ ଯେମିତି କହୁଛନ୍ତି ସେମିତି କରିପାରିବେ, ମୁଁ ବି ଯେମିତି କହିଲି ସେମତି ବି କରିପାରୁଛନ୍ତି। ସବୁ କିଛି ସେ ମାନେ କାହାକୁ ପଖାଳ ସାଙ୍ଗରେ ବଡି ଚୁରା, ଶାଗ ଭଜା, ଭଲ ଲାଗେ। ତ ସେତେବେଳେ ଜେଜେବାପା ମାନେ ଏଇ ଜିନିଷ ଟା ଖାଇକି ବିଲକୁ ଯାଆନ୍ତି। ପଖାଳ ଆଉ ସାରୁ ସିଝା, ଆଳୁ ପୋଡା, ବାଇଗଣ ପୋଡା, ଆଉ ଶୁଖୁଆ ମଜା ଆଉ, ଶାଗ ଏଇଗୁଡା ଖାଇକି ଯାଆନ୍ତି। କିନ୍ତୁ ଆଜିକା ଯୁଗରେ, ପିଲାମାନଙ୍କୁ ହଉ ବଡ ଲୋକ ଯଦି ପଖାଳ ଖାଇଳିବା, କହିବୁ ନା ନା ଆମେ ପଖାଳ ଖାଇବୁନି। ପଖାଳ ଖାଇଲେ ଥଣ୍ଡା ହେଇଯିବ ତ ସେମାନେ ଆମ ଜେଜେବାପାଙ୍କ କେମିତି ପୁରୁଣା କାଳରେ ସେମାନେ ସେଇ ଖାଦ୍ୟ ଖାଇକି ମାନେ ବିଲକୁ କାମ କରିବାକୁ ଯାଆନ୍ତି ତାଙ୍କ ଦେହରେ କେତେ ବଳ ଆସେ। ସେ ପୁଣି ହରାାରି ବିଲବାଡ଼ି ଦିନ- କାମ କରନ୍ତି। ସେଇ ଜିନିଷ ଟା ଖାଇକି ସେ କାମ କରିବାକୁ ଯାଆନ୍ତି ନା।
ଆଜ୍ଞା ଆଜ୍ଞା।
କିନ୍ତୁ ଏବେ ଆଉ ସେଇ ଜିନିଷ ଟା ବି ଖାଇବାକୁ କେହି ପସନ୍ଦ କରୁନାହାନ୍ତି।
ଆପଣଙ୍କୁ କୋଡ ପିଠା ଜଣା ଅଛି?
ଆଜ୍ଞା।
କେମିତି କଣ ପୋଡ ପିଠା କରନ୍ତି?
ପୋଡ଼ ପିଠା ତ ଏବେ ମାନେ ମୋ ସହରାଞ୍ଚଳରେ ତ! ପ୍ରାୟ ନାହିଁ ଢିଙ୍କି ଗୋଟା ହାଗା ତ ଆମ ଗ୍ରାମାଞ୍ଚଳ ରେ ଢିଙ୍କି ବି ପ୍ରାୟତଃ ଘରେ ଅଛି ପ୍ରାୟତଃ ଘରେ ନାହିଁ ତ। ଚୁନା କୁଟା ହୁଏ। ଚୁନା କୁଟା ହେଇକି ଆମର ଅ ସେଇଟା ମାନେ ଭଲ ବାସ୍ନା ହବା ପାଇଁ ତ ସେଥିରେ- ଜୁଆଣି ଅଦା ଆଉ ନଡିଆ ସବୁ ପକାଯାଏ। ତାପରେ ମାନେ ଗରମ ପାଣି ହେଇଥାଏ। ଗରମ ପାଣି ରେ ସେଇ ଯୋଉ ଚାଉଳ ଚୁନା କ କୁଟା ହେଇକି ରଖୀ - ରଖା ହେଇଥିବ ଚୁରା ହେଇକି ସେଇ ଜିନିଷ ଟାକୁ ସେ ପକେଇକି- କି ତାପରେ ସେଇ ଯୋଉ ମସଲା କହିଲି- ମସଲା କଲି ତେଜପତ୍ର ଗୋଲମଚ ଜୁଆଣି ଅଦା ଆଉ ନଡିଆ ସବୁ ପକେଇ ଦେଇକି- ଆମେ ତାକୁ ଯନ୍ତଣୀ ଟାଇପ ର କରିଦବା ଯନ୍ତଣୀ ଟାଇପ ର କରିଦେଇକି- ତାକୁ ଇତିଲିି ଛାଞ୍ଚ କିମ୍ବା ଯେ କୌଣସି ଗୋଟେ ଘୋରଣୀ ସ୍ଥାନ ଭିତରେ- ତାକୁ ତଳେ ରଖିଦେଇକି କଦଳୀ ପତ୍ରରେ ଖାସ କରିକି ରଖିଲେ ଭଲ ପିଠା ଟା ଆସିଯାଏ। ମାନେ ଆଉ ଇଏ ହବାର ସମ୍ଭାବନା ନଥାଏ ଫିଟିବା ର କଦଳୀ ପତ୍ରରେ ସେଇ ଯ ତା ଟାକୁ ଦେଇେଇକି ଆପଣ କଦଳୀ ପତ୍ର ଭାଙ୍ଗିକି ସେଇ ମାନେ ଇତରେ ଛା- ଚାଞ୍ଚ ହଉ କିମ୍ବା କଡେଇରେ ବି ଆପଣ ଗୋଟେ ଯୋଉ- ଦେଖିପାରିବେ ପାଣି ଦେଇକି। ତଳେ ତା ତଳେ ପାଣି ଦେଇକି ଉପରେ କିଛିଟା ରଖିକି ତା ଉପରେ- ସେଇ ପିଠାକୁ ରଖିଦେଇକି ଉପରେ ଢାଙ୍କୁଣୀ ଦେବି ଢାଙ୍କୁନି ଦେଲେ। ଜିଲ୍ଲା ପର୍ଯ୍ୟନ୍ତ ପୋଡ଼ କବି ଟା ଆପଣ ଚୁଲିଟା ଲାଗେଇଥିବ। ଯୋଉଥିରେ ବସାନ୍ତୁ ଚୁଲି ବି ଆଉ ନା
ଆଜ୍ଞା
ଚୁଲି ଅଛି ମାନେ ସେଇ ଚୁଲି ରେ ହିଁ କରିବେ ଦା କୁ ଯେତେବେଳେ ହେଇ- ସାରିଥିବ ତାକୁ ଓହ୍ଲେଇକି ଆଣି ସେଇ କଦଳୀ ପତ୍ରରା ସବୁ କାଢିକି ଫୋପାଡିଦେବେ। ପିଠା ଟା ହେଇଥିବ ତାକୁ ଫିସ୍ ପିସ୍ ଫିସ୍ ପିସ୍ କରିକି କାଟିକି ପୋଡ ପିଠା ଟା-
ଭଲ ଲାଗେ ନରମ ନରମ ଲାଗେ ଖାଇବାକୁ ନା?
ଆ୍ ଆଜ୍ଞା ଆଜ୍ଞା ଏବେ ଏଇ ପୋଡପିଠା ତ ସେତେବେଲେ ଖାଆନ୍ତି।
କେ ଜଣିଛନ୍ତିୁ
ମୁଁ କହିଲି ମ୍ୟାଡାମ ଏ ପୋଡପିଠା ଟା ତ ମାନେ ଚାଉଳ ଚୁନାକୁ ସିଯେଇକି କରନ୍ତି ମାନେ ଆ ଦେହରେ- ତେଲର କିଛି ପଡେନି ଆବଶ୍ୟକତା ନାହିଁ। କିନ୍ତୁ, ଆଉ ଗୋଟେ ବି ମା ମାନେ କରନ୍ତି ଘରେ ଖାଲି ବିରି ପୋଡ ପିଠା ଶୁଣିଛନ୍ତି।
ବା ହେଇଯାଏ ହଁ ହଁ କୁହନ୍ତୁ
ଖାଲି ବିରିରେ ପୋଡ ପିଠା ହୁଏ ଆପଣ ଶୁଣିଛନ୍ତି?
ଉଁ ଶୁଣିଛି ମାମା କରିଛନ୍ତି କିନ୍ତୁ ଜାଣିନି କେମିତି ହୁଏ।
ସେଇଟା ବି ସେମିତି ଖାଲି ବିରି ମାନେ ଗ୍ରାଇଣ୍ଡ ମାନେ ସେତେବେଳେ ତ ହଁ ଗ୍ରାଇଣ୍ଡର ନଥିଲା କିନ୍ତୁ ସେଇଠି ଶିଳରେ ବାଟିକି ବିରି ତାକୁ ରଖୁଥିଲେ ବିରିଟା ବା କଟି ସାରିଲା ପରେ କଡେଇରେ ଆମର ସିପିସେଣ୍ଟ ଟିକ ଟେ ଜଷ୍ଟ ଟିକେ ତେଲ ଦେଲେ ପୋଡପିଠାଟା ଭଲରେ କାରଣ ବିରି ସେଇଟା ନା ତେଲ ନଦେଲେ ଉଠିବ କେମିତି ତ ତଳେ କଡେଇରେ ତେଲ ଦିଆଯାଏ ତାପରେ ବିରି ସବୁତକ ଯୋଉ ବାଟିଥିବେ ସେଇ କଡେଇରେ ଦେଇଦେବେ ଦେଇ ଦେଇ କି ଉପରେ ତାର ମାନେ ସେତେବେଳେ ତ ଆମର କାଜୁ ମାନେ ଏବେ ଯୋଉ ଖିସମିସିଙ୍ଗା ସବୁ ଖିସମିସିଙ୍ଗା କିଛି ନଥିଲା
ହୁଁ ହୁଁ।
ଏ ଯୋଉ ଘରେ ଥାଏ ସେଇ ମଞ୍ଜି ଟା ପ୍ରାୟତ ନଥାଏ ହେଲେ ବି ଯେ ଯାହା ମାନେ ଥାଏ ସେଇଗୋଟା ପକେଇଦେବେ ଉପରେ ତାପ ପରେ କଦଳୀ ପତ୍ର ଘୋଡେଇ ଦେଇକି ତା ଉପରେ ଆମର ଯୋଉ ନିଆଁ ଅଙ୍ଗାର ସେଇ ଅଙ୍ଗାରକୁ ବାସ୍ କେତେ ସମୟ ପରେ ଘଣ୍ଟେ କି ଅଧଘଣ୍ଟା ପରେ ସେ ସିଝି ଆସିଥିବ ତ ଆପଣ କାଟିକି କାଢିକି ସେ କଦଳୀ ପତ୍ର ଖାଇବେ ବହୁତ ଭଲ ଲାଗିବ ସେ ପୋଡ ପିଠାଟା। କିନ୍ତୁ ସବୁ କିଛି ମାନେ ଓ ଓଡିଆ ଇଏରେ ହବା ଦରକାର ଥିବ ଯଦି ମାନେ ବିରିଟା ଶିଳରେ ବଟା ହବା ଦକାରେ ଚୁ୍ଲିରେ ସେଇଟା ତଳା ସେଇଠୁ ବସିଲେ ଉପରେ ଅଙ୍ଗାର ଥୋଇଲେ ତାର ବାସ୍ନା ଟା ଆହୁରି କିଛି ଆସିବ ତ ସେଇ ଜିନିଷ ଭଲ ଲାଗେ। କିନ୍ତୁ ଏବେ ଯୋଉ ମାନେ
ମ୍ୟାଡାମ ଏତିକି କରିବା କାହା ପାଇଁ ତ ଧୈର୍ଯ୍ୟ ନାହିଁ ଆଜିକା ଇଏ କଥା କହୁଛି। ଏତିକି କାହା ଧୈର୍ଯ୍ୟ ନାହିଁ ସେ ଏତିକି କରିପାରିବେ।
ଆଜ୍ଞା ନାଇଁ ଆ ପ୍ରାୟତଃ ଆଜିକା ସମୟରେ କହୁଛି ବିରି କି ସେଇ ପିଠା କରିବାକୁ ଚାହିଁଲେ ସେମାନେ ବିରି ଗ୍ରାଇଡିଙ୍ଗ କରିଦେବେ ଗ୍ୟାସରେ ବସେଇ ଦେବେ ତ ଗ୍ୟାସରେ ବସେଇବା ଦ୍ଵାରା କଣ ତଳ ଆଡୁ ସିନା ହେଇଗଲା ଉପର ଆଡୁ ଆମେ ଯୋଉ ଚୁଲିରେ କରୁଛେ ଅଙ୍ଗାର ଉପରେ ପକେଇ ସେ ଅଙ୍ଗ ମ କଦଳୀପତ୍ର ଉପରେ ଅଙ୍ଗାରଟା ପକେଇଲେ ସେଇ ଅଙ୍ଗାର ପକେଇବା ଦ୍ଵାରା ଉପର ପିଠାଟା ପୋଡି ମାନେ ଜଷ୍ଟ ଅଳ୍ପ ଅଳ୍ପ ପୋଡି ପୋଡିକା ଯୋଉ ପି ପିଠା ଟା ହବ ସେଥି ଯୋଗୁ ବିରି ପୋଡ ପିଠାଟା ଆମେ କହୁଛେ ତ ଗ୍ୟାସରେ କଲେ ସେଇ ଦିନିଷଟା ଆଉ ସେତେ ପୋଡି ପାରିବନି ସେତେ ଆଉ ମାନେ ପାରେ କିନ୍ତୁ ଚୁଲିରେ କରିବ ବହୁତ ଭଲ ଲାଗିବ।
ଆଜ୍ଞା ଆଜ୍ଞା।
କରିବାକୁ କେହି ପସନ୍ଦ ହିଁ କରୁନାହାନ୍ତି ପ୍ରାୟତଃ ଗ୍ୟାସ ଇଣ୍ଡକ୍ସନ ଚୁଲି
ଆଉ କେହି ମାନେ ଚୁଲି ଆଉ କେହି ୟୁଜ ବି ଏତେ କରୁନାହାନ୍ତି। ଖାଲି ଗାଁ ଗହଳିରେ ଯେତିକି ଯାହା କରୁଛନ୍ତି
ଆଜ୍ଞା ଆଜ୍ଞା।
ତ ଆଉ ବେଶୀ କେହି କରୁନାହାନ୍ତି ତ ଆପଣ କଣ ଖାଇଛନ୍ତି କଣ?
ନାଇଁ ଏବେ ଏଇ ମୁଢି ଖାଇଥିଲୁ ସେତେବେଳେ ତ ମୁଢି ବି ଖାଆନ୍ତି ଆପଣ ଜାଣିଛନ୍ତି ଏବେ ତ ମୁଢି ବି ଆଉ କେହି ଭଲପାଉ ନାହାଁନ୍ତି ଖାଇବାକୁ ମୁଢିରେ ସେତେ ତୁଆ ବି କରିକି ଖାଆନ୍ତି ଏବେ ମୁଢିର ନାଁ ଶୁଣିଲେ ଲୋକ ପିଲା କହୁଛନ୍ତି ନା ନା ଆମେ ମୁଢି ଖାଇବୁନି ଆମେ ଫାଷ୍ଟ ଫୁଡ ଖାଇବୁ ପଛେ ମୁଢି ଖାଇବୁନି।
ଆଜ୍ଞା।
ଆଉ ଯେତେ ଫାଷ୍ଟ ଫୁଡ ଅଧିକ ଖାଉଛନ୍ତି ତ ସେତେ ବି ଦେହ ମାନେ ସେମାନଙ୍କର ଖରାପ ହେଇସାରୁଛି ସେତେବେଳେ ମୁଢି, ଚୁଡା, ଛତୁଆ, ଗହମ। ଯାଉ, ମାଣ୍ଡିଆ ଯାଉ ସବୁ ଖାଉଥିଲେ ବୋଲି ଦେହ ସେତେବେଳେ ବହୁତୁ ସୁସ୍ଥ ଥିଲା। ଏବେ ତ ଆମେ ବହୁତ ପ୍ରକାର ମାନେ ପିଡିଆ ପକା ଜିନିଷ ହିଁ ଖାଇଲେ ତ ଦେହ ନିଶ୍ଚିନ୍ତ ଖରାପ ହେଇ ଆସିବ ନା।
ଆଜ୍ଞା।
ଆଜ୍ଞା।
ହଁ ହଁ ଆଉ ଉଁ ଆପଣଙ୍କୁ ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା।
ଓହୋ ଆଉ କୁଆଡେ ଆପଣ ଉଁ ମାନେ ଗାଁ ର? କିଛି ଆପଣଙ୍କ ଏରିଆ ପଟେ କିଛି ବୁଲାବୁଲି କରିବାକୁ ଯାଇଛନ୍ତି କେତେବେଳେ କଣ? ପାଖାପାଖି ଏରିଆ କୋଉଟା ଆପଣଙ୍କୁ ଭଲ ଲାଗେ ଆ ଆପଣଙ୍କ ଗାଁ ପାଖାପାଖି ଗୋଟେ କୋଉ କଣ ଗୋଟେ ଜାଗା ଥିବ ମନ୍ଦିର ହଉ ଯାହା ବି ହଉ ଆ ଆପଣଙ୍କର କୋଉ ଜାଗା ଟା ମାନେ ଆପଣଙ୍କ ଆଡେ ଟିକେ ଫେମସ ଥିବ।
ମ୍ୟାଡ଼ାମ ସବୁଠୁ ମାନେ। ଏ ଆପଣ ବୁଲନ୍ତୁ ଯେତେ ପର୍ଯ୍ୟଟନ ସ୍ଥଳୀ ବୁଲନ୍ତୁ କିନ୍ତୁ ସବୁଠୁ ପ୍ର ପ୍ରଥମେ ଭଲ ଲାଗେ। ଯେତେ ମାନେ ଘରେ ଦୁଃଖ ଶା ଅଶାନ୍ତି ଥାଉ ମନ୍ଦିର ଆପଣ ଫାଷ ଟ ଯିବେ ତ ଆପଣଙ୍କୁ ବହୁତ ଭଲ ଲାଗିବ ତ ସବୁଠୁ ପ୍ରଥମେ ଜଗା ମନ୍ଦିର ଦର୍ଶନ କରିଦେବେ ଆପଣ ତ ସବୁଠି ଯୋଉ ଜାଗାକୁ ଯାଆନ୍ତୁ ଗ୍ରାମାଞ୍ଚଳ ହଉ କି ସହରାଞ୍ଚଳ ହଉ। ମନ୍ଦିର ଆପଣ ଯିବେ। ତ ତ ସେଇଟା ବୁଲିବା ହାଲୋ ହାଲୋ କ
ହାଲୋ।
ହଁ ହାଲୋ। ହାଲୋ।